ହ୍ୟାଲୋ ଏବେ କେମିତି ଆସିଲା।
ସେ ମୋର ଲେଖିଲେ ଅର୍ସନ ହଉଛି ନଟ ଆଭେଲେବୁଲ। ହଁ ଟିକେ ଶୁଣ ତମ ପାଇଁ ଗୋଟେ ଗିଫ୍ଟ ଅଛି। ତମ ପାଇ ଗୋଟେ ଗିଫ୍ଟ ଅଛି।
କଣ ଆଶୀର୍ବାଦ କହୁଛି ତମ ପାଇଁ ଗୋଟେ ସରପ୍ରାଇଜ ଅଛି ତମେ କହୁଛ ସରପ୍ରାଇଜ ଅଛି କଣ ସରପ୍ରାଇଜ?
ମୁଁ ମୋ ମୋ ମୋର ଗୋଟେ ଅଲଗା ସରପ୍ରାଇଜ୍
କଣ କିସ୍ ପିସ୍ କରିବ ନା କଣ?
ନା ଭାଇଥାଉଥାଉ ମୁଁ କିସ୍ କରିବି।
ଭାଇ ଥାଉ ଥାଉ ମାନେ
ସେଇଟା ମୁଁ ଚାହେଁନି।
ଓହୋ ହୋ ଆଚ୍ଛା ଆଚ୍ଛା ମୁଁ ଟିକେ ଅଲଗା ଭାବିଦେଲି ମାନେ ମଁ ଭାଇ ମିନ୍ସ ଭାବିଦେଲି ଆଶୀର୍ବାଦ କଥା କହୁଚ।
ହେ।
ଛିଁ। ହୁଁ ହୁଁ ମୁଁ ସେଇଟା ଭାବିିଦେଲି ଆଚ୍ଛା ଛା ହଁ ବୁଝିଲୁ ବୁଝିଲୁ।
ହୁଁ।
ଯେ ମୁ କିତୁ କରିଦେବି।
ନା।
ମୁଁ କରିସାରିଲା ପରେ ଭାବିବି କି ହଁ ଅଛି ସୋନା ବୋଲି ଗୋଟେ ପିଲା ଅଛି।
ନାଁ ସେଇଟା ମୁଁ ଯଦି ଆଜି ଗୋଟେ ଏମିତି କାମ କରିବି। କାଲି ମୋ ସହିତ ବି ହବ। ମୁଁ ଯାଇନି ଯେ ମୁଁ ଆଉ କାହା ପ୍ରପର୍ଟିକୁ ମୁଁ ନିଜ ନା ରେ କରେ। କି ଆଉ କୋଉ ପ୍ରପ ଆ ମୋ ପ୍ରପର୍ଟି ଥାଉ ତ ମୁଁ କାଇଁ ଆଉ ଆଉ କାହା ପ୍ରପର୍ଟିକୁ ଦେଖିବି।
ଓ।
ମାନେ ପ୍ରପ ଆଉ କାହା ପ୍ରପର୍ଟି ଆଉ କାହାର। ଆଉ ଯଦି ପ୍ରପର୍ଟି ଟା ଫାଙ୍କା ଥିବ ତାର ଓନର କେହି ନଥିବେ ହୁଁ ସେଥ୍ କିଏ ଟ୍ରାଏ କରିବ ଅସୁବିଧା କଣ?
ହୁଁ ଯେମିତି କୋଲକତା ନା।
ହୁଁ। ହ
ତମୁକୁ କିଏ କହୁଚି ଏତେ ସୁନ୍ଦର ହେଇକି ଆସିଆକୁ?
କଣ?
ତମୁକୁ କିଏ କହୁଚି ଏତେ ସୁନ୍ଦର ହେଇକି ଆସିଆ ପାଇଁ।
ଦାଢି ନାହିଁ ପୁଣି ସୁନ୍ଦର ଦେଖା ହଉଚି। ମୁଁ ଦାଢି, ନିଶ କାଟି ଦେଇଚି ତ ମୁଁ ସୁନ୍ଦର ଦେଖା ହଉଚି ଆଉ। ତାହେଲେ ଦାଢି ମୋର ଯେତବେଳେ
ଟିକେ ଭଲ ଦେଖାହଉଥିଲ ଅବଶ୍ୟ କିନ୍ତୁ ଏବେ ଦାଢ଼ି ନଥିବା ଫେସ୍ ଟା ବାର ବାର ଦେଖି ଦେଖି ଅଭ୍ୟାସ ହେଇ ଗଲାଣି।
ମୁଁ କହିଲି ଦାଢି ଏବେ ହେଇଗଲେ ତାହେଲେ ତମେ ମତେ କହିବ ତାହେଲେ ଘୋଡେଇ ହେଇକି ବାହାରିବାକୁ ତାହେଲେ ଘରୁ।
ହୁଁ ହୁଁ ସ୍ କାହିଁକି ଦାଢିଥିଲେ କିନ୍ତୁ ଭଲ୍ ଦେଖାଯାଅ। ଏବେ ଯେମିତି ଦେଖାଯାଉଚ ତାଠୁ ଟିକେ ବେଟର୍ ଦେଖାଯାଅ।
ଆଉ ଯେତେ ହେଲେ ସିଂହ ସିଂହ ନା ଆଉ।
ଏ ଫ୍ରାଙ୍କଫିନ୍ ବାଲା ସେତକ ହବାକୁ ହି ଦଉନାହାନ୍ତି।
ଏବେ ହବ ଗ୍ରୁମିଂ ସରିଗଲା ଆଉ କାହାକୁ ମାନିବିନି। ଏଥର ଦାଢି ରଖିବା।
ଗ୍ରୁମିଂ ସରିଗଲା ଆଉ କିଏ ଦେଖୁଚି ମଁ।
ସେଇଆ ପା ଏଥର ଦାଢି ରଖାହବ ଆଉ।
ଗ୍ରୁମିଂ ସରିଗଲେ ଆଉ କେହି ଅନେଇବେନି।
ଆଜି ଆ ବ୍ରା ଆଣିକି ଆସଚି। ଆଜି ବା କାଲି ଆଣିଥିଲି ବା। କାଲି ଆଣି ଦେଇ ସବୁ ଗୋଟେ ୱାଇଲ ଷ୍ଟୋନ ର ଇଏ। ପରଫ୍ୟୁମ୍ ପାଇଲୁ ୱାଇଲ୍ ଷ୍ଟୋନ ସୋପ୍।
ମତେ କୁହ ମୋ ଗିଫ୍ଟ କଣ?
ସରପ୍ରାଇଜ ଗିପ୍ଟି କି ଯେଦି କହିଦବୁ ତାହେଲେ ଯଦି ସସ୍ପେନ୍ସ୍ ତୋର ରହିଲା ଆଉ। ସରପ୍ରାଇଜ୍ କଣ ରହିଲା? ହିନ୍ଟ ହିନ୍ଟ ଟିକେ? ନୋ। କହିନ? ଆସିବ ଦବ ମୁ କଣ ଦେବି।
ସିକ୍
ସିଏ କହିଲା କି ତିନି ଜଣଙ୍କ ତରଫରୁ। ହଁ ସେଇଆ। ସିଙ୍ଗଲ ଦେଇଥିଲେ ହଁ ଗୋଟେ ଏକ୍ସପେନସିଭ୍ ହେଇଥାନ୍ତା। ତିନି ଜଣ ଦୋବୁ ଆଉ କଣ ଇଏ ହେଇପାରେ ହଁ ଏଇ ଖାଇବା ପିଇବା ହେଇଥିବ ଯଦି ହେଇଥିବ ନହେଲେ ନାଇଁ ଆଉ କଣ।
ହୁ ଯାହା ହୋଉ ଖାଇବା ଟା ମୋ ପାଇଁ ତ ବଡ ନା ସେଟା ଦୋଉଚ ସେତିକି ମୋ ପାଇଁ ବୋହୁତ।
ଆଉ ମୁଁ ଏକା ଯାଇଥିଲେ ହଁ ଗୋଟେ କଣ ଗୋଟେ ଏକ୍ସପେନ୍ସିଭ ହେଇଥାନ୍ତା।
ମୁଁ କହିବି ମୁଁ କହିବି ମତେ କଣ ଦବ। ଯୋଉ ଆସିଲା ବେଳେ ଲାଇଟି ହାଉସ ରୁ ଅ ସେଠି ଡାହାଣପଟେ ଗୋଟେ ଫାଷ୍ଟଫୁଡ ଦୋକାନ ଅଛି ଦେଖିଚ? ହାଲୋ।
ତା ଡାହାଣ ପଟେ ଗୋଟେ ଫାଷ୍ଟ ଫୁଡ ଦୋକାନ ଉଁ।
ହଁ ମତେ ସେଇଠୁ ନାନ୍ ଆଉ ତଡକା ଟିକେ ଦବ।
ହୁଁ ଖାଇବ ଆଉ।
ସେଇଟା ହୋଉଚି ମୋ ପାଇଁ ସ୍ପେଶାଲ୍ ଗିଫ୍ଟ।
ଗାଁରେ ଯେତେବେଳେ ମୁଁ ଗାଁରେ ଥିଲି। ବାବା ସବୁ ଦିନ ରାତିରେ ନେଇକି ଆସିବେ ନାନ୍ ତଡକା ମୋ ପାଇଁ।
ମୋର ପା ଫେବ୍ରାଇଟି ନାନ୍ ତଡକା ମତେ ବଢିଆ ଲାଗେ।
ସେମ ମୋର ମୋର ବି ଫେବ୍ରାଇଟି ବି।
ପୁରା ବଢିଆ କମ୍ବିନେସନ୍।
ଫେବ୍ରାଇଟି ତ ନୁହଁ ମତେ କୋଉ ଜିନିଷ ଫେବ୍ରାଇଟି ନାହିଁ ମୋର ଆଟଲିସ୍ ଭଲ ଲାଗେ ଆଉ ପସନ୍ଦ।
ହଁ।
ହୁଁ।
ମତେ ବଢିଆ ଲାଗେ କୁଉଁ ମାନେ ନାନ୍ ଆଉ ତଡକା। ଯିଏ ଖାଇଚି ସିଏ ଜାଣିଚି ମାନେ ତାର ଟେଷ୍ଟ ଟିକେ ଅଲଗା।
ହୁଁ।
ସେମିତି ରେ କହିବାକୁ ଗଲେ ମତେ ରୋଲ୍ ପସନ୍ଦ। ଚିକେନ ରୋଲ୍ ମୋର ସବୁଠୁ ପସନ୍ଦ। ମତେ କିଛି ଦିଅ ନ ଦିଅ ସେଇଟା ଦେଇଦବ କିନ୍ତୁ ନାନ୍ ତଡକା ବୋହୁତ୍ ଦିନ୍ ହେଲା ଖିଆ ହେଇନି। ମୁଁ ତ ଏବେ ଆଜି କାଲି ଭିତରେ ପହର ଦିନ ତ ରୋଲ୍ ଖାଇଥିଲି କାଲି ଫୁଣି ଯାଇକି ଖାଇଚି।
ବିରିୟାନି ଏ ଏତେ ମାନେ ବିରିୟାନୀ ଆଉ ମାନେ ଖିଆ ହୋଉଥିଲା ଥରେ ଥରେ ବୋଲି ଇଚ୍ଛା ହୋଉଥିଲା ବିରିୟାନୀ। ବର୍ତ୍ତମାନ ବିରିୟାନୀ ଏ ତେ ଖିଆ ହୋଉଚି ଏତେ ଖିଆ ହୋଉଚି ମତେ ବିରିୟାନି ନାଁ ଶୁଣିଲେ ବାନ୍ତି ଲାଗିଲାଣି ମତେ।
ମାନେ ଏତେ ବିରିୟାନୀ ଖିଆ ହୋଉଚି ଖାଲି ବିରିୟାନୀ ଖାଉ ଯୁଆଡେ ଯିବୁ ବିରିୟାନୀ।
ମର୍ଟନ ବିରିୟାନୀ କେବେ ଖାଇଚ?
ମର୍ଟନ ମତେ ପସନ୍ଦ ନୁହେଁ। ପସନ୍ଦ ନୁହୁଁ ମର୍ଟନ ମତେ। ମର୍ଟନ। ଏଁ ସେତେ କିଛି ସାଇଁଣ୍ଟିଫିକ୍‌ ରିଜିନି ନାହିଁ।
ହଁ କଁ କଣ ପାଇଁ ତ ଗୋଟେ ଭଲ ଲାଗୁନଥିବ ନା ଏଟା ମାଂସ ଟା ଏମି ତିକା ସେମିତିକା।
ସେ ଆ ସେ ଯୋଉ ମାନେ ତାର ଅଏଲି ଅଏଲି ତାର ଯୋଉ ସ୍ମେଲ୍ ଟା ମତେ ଭଲ ଲାଗେନି। ଗୋଟେ ଗୋଟେ ହଁ ଛେଳି ଗୁରା ଆଁ ଗୋଟେ ଗୋଟେ ଛେଳି ଗୁରା ମାନେ ଭଲ ଲାଗିବ ମାନେ ତାଙ୍କର କଣ କହିଲ ଟିକେ ସଫ୍ଟ ସଫ୍ଟ ମାନେ ଇଏ ଇଏଥିବ। ମାନେ ଯୋଉ ମାନେ କଣଟେ ସେଟା କହନ୍ତିୁ। ମୁଁ ଜାଣି ପାରୁନି। ଆଉ ଗୋଟେ ଗୋଟେ ଅଛନ୍ତି ମାନେ ଭଲ ଲାଗିବନି। ସେ ମାନେ ମାନେ ହଁ। ହଁ ସେଇରା ମତେ ଭଲ ଲାଗେନି।
ମୋର ମର୍ଟନ ଫେବ୍ରେଟ୍।
ବାପ୍। ଛୁଆଙ୍କର ଫେବରଟ
ପ୍ରେସର୍ ରେ ପଡିବ ମୋ ମାମା ଖାଲି ଗୋଳେଇଥିବ ମସଲା ଟା ଟିକେ ଢାଙ୍କୁଣୀ ବନ୍ଦ୍ ହେଇଥିବ ମାମା ଦେ ମତେ ଦେ ମୁଁ ଆଉ ରହି ପାରିବିନି ସେ ଦେଇଦବ ସେ ଛିଡୁନଥିବ ମୁଁ ଖାଇଦେବି।
ଜାଣିଚି ରାକ୍ଷାଶୁଣି ବୋଲି ଭାବୁଥିବ?
ନାଁ ମୋର ଖାଇବାରେ ଜଜମେଣ୍ଟ କାହାକୁ ନାଇଁ, ଭଗବାନ ଦେଇଛନ୍ତି ଗାଇ ଗେଟେ ଆରେ କଣ ହେଇଛି ଆଜି ରୋଷେଇ। ଆଳୁକସା ସରି
ହ
ଭୁତ ବାହାରିଲା
ବଢିଆ ତ ଯା ଖାଇବାକୁ
ହଉ ଜିବା ବର୍ଷ କରିବା ଗାଧେଇବା। ଖାଇନ ଜୟଶ୍ରୀ କି ଶୁସ୍ରିଘରେ କୋଉ ଜୟଶ୍ରୀ ଏଇ ଯୋଉ ପୁରୀରୁ ଆସିଲା ସେଦିନ ମୁଁ ତତେ ଜୋଉ
ଜିନିଷ ନେଇକି ତମେ କହିଲ ଟିକେ ହେଲ୍ପ କରିଦଉନ।
ହଁ ସେ ସିଥିଲ କଣ ହୋଉଛି ଭାଇ ସୁୁ
ଆଁ
ପ୍ରଶାନ୍ତ କଣ କରୁଛି କହିଲା ତାକୁ କରିବାକୁ ପଡ଼ିବ ବୋଲି ସେ କ୍ଲାସ ଯାଉନି ସେଥିପାଇଁ।
ମଲା
କେମିତି ପାଗଳ ନାଇଁ ଆମ ବୋଇଲି ନିଦ ଲାଗୁଛି ବୋଲି ମୁଁ ମୁ କରିଦେଲି ହେଲା
କଣ
ତମେ ମତେ ଅଉ କଲ୍ କରିବନି ମୁଁ ତମକୁ ମନା କରିଦେଲି।
କାହାକୁ?
ତମକୁ ଏ ମତେ ଟଇଏ ମୁଁ ତମକୁ କହିଥିଲି ମତେ ନଅଟାରେ କଲ୍ କରିକି ଉଠେଇବାକୁ ଉଠେଇଛ? ଆଜି କରିଚି
ଯଦି ଆସିଥିବ ମେସେଜ ମୁଁ କହୁଛି ମୁ ମୁଁ ପାଞ୍ଚଶହ ଟଙ୍କା ଦେବି। ଆଉ ଯଦି ନ ଆସିଥିବ
ମୁଁତ କରିଛି
ହଁ ହଁ ହ
ହଁ ଜେ ତମ ତମର ଜବ ହେଇଗଲାଟି?
କୋଉଠି ହେଲା ବା ଏଇନି ଇମ୍ଟରଭିଉ ଆଉ ଦି ତିନି ଦିନର ଅଛି ଆସିବ।
ଆଉ ମାତ୍ର ଏବେ ବର୍ତ୍ତମାନ ତମେ ଚାରି ହଜାର ଟଙ୍କା ଦେଇଦବ ରୁମମେଶ ଭଡା ହେଲା? କହୁନ ମୁଁ ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ କହୁନ ମୁଁ ସେ ଟୋକା ଭଳିଆ ହେଇଗଲି।
କଣ?
ଏଇଯୁ ଏଇ ତମେ କହୁନ ମୁଁ ସେ ପୁଅ ଭଳିଆ ହେଇଗଲି ଯୋଉ ମୋଟାଟାମ। ଯୋଉ ଲାଇଟ୍ ହାଉସର ସେ ତାକୁ କଣ କହିଲା? ଦିଦି କି କହ ତିନିହଜାର ଅ ମୁଁହକୁ ଟିକେ ଲାଜ ନାଇଁ ଝିଅ ପିଲାଙ୍କଠୁ ପଇସା ଆଣିଛି ଛି।
କହିଲେ ଆଉ ତମେ ମାସେ ରୁହ କି ନ ରୁହ ତମେ ରୁମ ମାନେ ନିହା ହେଇ ଘର ନିଆଯାଇଛି ଛଅ ହଜାର ମାନେ ତମେ ତିନି ହଜାର ଦବ ମାସକର ପଇସା ତମେ ରୁହ କି ନରୁହ।
ତାହେଲେ ତୁ ହଁ ଗୋଟେ ଅସୁବିଧା ପଇଲା କି ବେଶୀ ଗୋଟେ ମାନେ ଇଏ ମୁଁ ଏଇଟା ଆଜି ପର୍ଯ୍ୟନ୍ତ ମୋତେ ସୋନା ଦେ
ତାଙ୍କର ବାପା ନାହାନ୍ତି ମା ନାହାନ୍ତି ସେ କେତେ କଷ୍ଟରେ ରହୁଛନ୍ତି ସିଏ ଜାଣିଛନ୍ତି। ପଇସା ଟଙ୍କାଟେ ନାହିଁ ବହୁତ କଷ୍ଟରେ ଚଳୁଛନ୍ତି ତାଙ୍କୁ କହୁଛୁ ପଇସା ଦେ।
ଭଲ ନୁହଁ ସେ ଭଲ ପାଇଛି ଗୋଟେ ସେ ତମେ ତାର ଗୋଟେ ଦୁଃଖ ବେଳରେ ଠିଆ ହବନା ଆଉ ତମେ ଯଦି ତାକୁ ଏମିତି କରିବ ଲାଭ କଣ।
କହୁଛନ୍ତି କି ଦିଦିକୁ ପାଇଲୁ ଆଉ ମୁଁ ମୋର ଭା। ଦିଦିକି ପାଇଲୁ ଆଉ ମୁଁ ମୋର ଏଇ ଚାକିରି ତାଙ୍କୁ କହୁଛନ୍ତି ଆଉ ଏ ଟେବୁଲ ସଫା କରିବ ବାର ହଜାର ପାଇବ କି ଚାକିରି ଏମିତି କହୁଛନ୍ତି।
ସେଦିନ ପା ସାର୍ କହିଲେ ତମେ ଜାଣିପାରୁନ କୌଣସି ଚାକିରି ଅ ତମେ ତାପରେ ଯଦି ଭଲ ମିଳିଲା ତମେ ଯଦି କହିବ ସାର୍ ଙ୍କୁ ଆସିକି ଆଉଥରେ କହିବା। ସାର୍ ମତେ ଏଠି କମ୍ଫଟେବୁଲ ଲାଗୁନି ମତେ ଟିକେ କୋଉଠି ଆଉ ଗୋଟେ କଉଠି ଦେଖନ୍ତୁ ମୁଁ ସେଠୁ ରିଜାଇନ କରିଦେବି। ତମେ ମାସେ ଖଣ୍ଡେ ରହିକି ସେଠୁ ରିଜାଇନ କରିଦେଲେ କଣ ହୁଆନ୍ତାନି? ଆରେ କରିବାର ସବୁ ପ୍ରକ୍ରିୟା ଅଛି ହେଲା ତମେ ଯଦି ଇଏ କରିଦେଇକି ମାନେ ଏମିତି କରିଦେ ଆରେ ଜାଣିଛ କାଲି କଣ ହେଇଛି ମାନେ ମୁଁ ଯୋଉ ଜାଗାକୁ ଯାଉଛି ମୋତେ ସମସ୍ତେ ପଚାରୁଛନ୍ତି ତମର ଏଜ କେତେ ମୁଁ କହୁଛି ସତର। ଚାଲିଚି ଅଠର ହେବ ଆଉ ତମର ସତରେ ଅଠର ହେଇନି। ମୁଁ କହିଲି ନା ହେଇନି ନା ମାନେ ତମେ ବିଶ୍ୱାସ କରିବନି ମୋତେ କହୁଛି ମାନେ ତମେ ମାନେ ଏଜରେ ତମେ ଡି ପେଡ଼ୁ କରୁନ।
ହଁ ତମକୁ ଦେଖିଲେ କିଏ କହିବେ ତମକୁ ଅଠର ହେଇନି ବୋଲି। ତମେ ଅଠର ଉଣେଇଶି ବର୍ଷ ର ଲାଗୁଛ ଜାଣିଛ ନା ନାଇଁ?
ତମ ମାଇଣ୍ଡ୍ ମାନେ ସେଇଠି କିନା ମାନେ ଗୋଟେ ଇଏ କାମଟା ହେଲା କେହି କରିପାରିବେନି ମୁଁ କଲି ହେଲା। କହିଲ ମୁଁ ଏମିତିଆ ପ୍ରୋସେସରେ ମାନେ କର ବୋଲି କି। ଦେଖିଲ ତମ ମାଇଣ୍ଡ୍ ଅନୁସାରେ ତମକୁ ଜଣା ପଡୁନି ଯେ ତମକୁ ଏଇଟିନ୍ ହେଇନି ବୋଲି ତମର ଟୋ ଟି ଇୟର ଭଳିଆ ଡେଭଲପ ମାଇଣ୍ଡ୍ ହେଇଗଲାଣି। ମୁଁ କହିଲି ୟାର ହମ ଅର ଫ୍ୟାନ୍ସି ଷ୍ଟୁଣ୍ଡେଟ୍।
ରୁଦ୍ର ଗଲା ଭଳିଆ। ତମେ କରିବ ଆଉ ମୁ ମୋରେ।
ନା। ୱାଓ ମୋମୋରେ। ଆଗଳାଗ ମୁଁ ସେଦିନ ହାତ ଟେକିଦେଲି ମତେ ରେଷ୍ଟୁରାଣ୍ଟ ଫେଷ୍ଟୁରାଣ୍ଟ ଦେବାକୁ ଭଲ।
ମତେ କହି ଉ ଯଦି ରହିଥାନ୍ତା ତମ ମାନଙ୍କ ଭିତରୁ କିଏ ମୁଁ ଯାଇ ଥାନ୍ତ ମୋତେ ଟିକେ ମୋମୋ ଦେଇଥାନ୍ତ।
ହଁ ମୁଁ ସେମିତିରେ ତମକୁ ନେଇକି ଖୁଆଇଦେବି।
ସତରେ।
ହୁଁ।
ହେ ଭଗବାନ ମତେ ଲାଜ ଲାଗୁଛି।
ଲାଜ। ହଁ ମୁଁ ତାହେଲେ ବୁଝିକି କହିବି ମେସ୍ କଥା ଆଉ।
ହଉ
ଏଇନା ତ ଶୋଇଛି ହେଠି ଯାଉଛି କାମ ଦାମ ସାରିବି ହେଲା ତାପରେ ତମକୁ କଲ୍ କରିବି ତାପରେ